ବନ୍ଧୁ ପ୍ରଣାମ। ବନ୍ଧୁ ପ୍ରଣାମ ବନ୍ଧୁ କଣ କରୁଚନ୍ତି? ବନ୍ଧୁ ଏବେ ଏଇ ଯାଇ ଗ୍ରାମରେ ଗୋଟେ ଛୋ ଛୋଟ ଭୋଜିଟେ ଜଣଙ୍କର ଥିଲା ଜଣେ ଭାଇଙ୍କର ଆଁ ସେଠୁ ଭୋଜି ପା ଆସିଲି ଆପଣ ବନ୍ଧୁ କଣ କରୁଚନ୍ତି?
ବନ୍ଧୁ ଘର ଥିଲା ଛତିଆରେ ତ ଆମର ଶଶିିଲ ଥିଲା ସେ ଛତିଆ ମଣ୍ଡପରେ ଭୋଜି ଦଉ ଜାଣିଲେ କି ବନ୍ଧୁ
ଆଜ୍ଞା।
ଆମେ ତ ଭୋଜି ଖାଇ ଫେରିଲୁ ଆଉ ବର୍ଷା ତ ଜୋର ଥିଲେ ଓଦା ହେଇକି ଭାଇ ବନ୍ଧୁ ଘରକୁ ଆସିଲୁ ଆଉ। ଆଜ୍ଞା ବନ୍ଧୁ କୁହନି କୁହନି ଛୋ ଜୋର ବର୍ଷାରେ ଠିଆ ହେଇ ଓଦା ହେଇ ବନ୍ଧୁ ଆଇଲୁ।
ଓହୋ ଆ ବନ୍ଧୁ ଟିକେ ଉଷୁମ ଗରମ ଚା ଟିକେ ବନ୍ଧୁ ପିଇଦେବେ ନହେଲେ ଦେହ ଖରାପ ହେଇଯିବ ଏବେ ତ ଜା ପାଗର ପରିବର୍ତ୍ତନ କର୍ମେ ଆପଣଙ୍କୁ ଜର ଥଣ୍ଡା ବି ହେଇଯାଇପାରେ ଟିକେ ଗରମ ଚା ଟିକେ ପିଇଦେବେ ନାଲି ଚା କରିକି।
ଆଜ୍ଞା ବନ୍ଧୁ ବୋଉଙ୍କୁ କହିଚି ସିଏ ତ ବନଉଚନ୍ତି ଆଜ୍ଞା ବନ୍ଧୁ।
ଆଜ୍ଞା ଆଉ ବନ୍ଧୁ କଣ ଫୋନ କରିଥିଲେ ମତେ ମୁଁ ବନ୍ଧୁ ଏଇ ଯାଇଥିଲୁ ଭୋଜି ଖାଇବାକୁ ଏଇ ହଁ କହୁନା।
କୁହନ୍ତୁ କଣ ବନ୍ଧୁ ଖାଇଲେ ଏଇ କଥା ପ
ଆପଣ ନା ବନ୍ଧୁ ଏଇ ଖାଇବୁ କଣ ଏଇ କରିଥିଲେ ଟିକେ ଭା ତ କରିଥିଲେ ଡାଲି ଟିକେ ଆଉ ଟିକେ ତରକାରୀ ଦି ତିନିଟା ଏଇ ଖିରି ଟିକେ ଏତିକି ବନ୍ଧୁ କରିଥିଲେ ଆଉ ବନ୍ଧୁ ଆପଣ ମୁଁ ଶୁଣିଥିଲି ଆପଣଙ୍କ କଣ ଗୋଟେ ନୂତନ ଗୋଟେ କଣ କରି ଥାନ୍ତେ କରିଥାନ୍ତେ ଗୋଟେ ବ୍ୟବସାୟ କରିଥାନ୍ତେ କହୁଥିଲେ କଣ ବନ୍ଧୁ କରିଥାନ୍ତେ?
ବନ୍ଧୁ ମୁଁ ବନ୍ଧୁ କହୁଥିଲି କି ଆମର ଯୋଉ ଆମର ଯୋଉ ଉଁ ଉଁ ପାଣି ବୋଟଲ ଆମର ଯୋଉ ଲୁହା ଲତା ଆମର ଯୋଉ ଯୋଉ ଗୋଦାମ କରନ୍ତିନି ବନ୍ଧୁ।
ଓ ଆପଣ କହୁଛନ୍ତି ପୁରୁଣା ଏ ଯୋଉ ବୋତଲ ମଦ ବୋତଲ ଏ ଯୋଉ ଧୁର୍ମପାନ ଜିନିଷ ସବୁ ପ୍ଲାଷ୍ଟିକ ଯୋଉ ଗର୍ଜବସ୍ତୁ ଜିନିଷ ବିକା ବିକି କରିଥାନ୍ତେ ମୋ ଟାଇପ ର କରିଥାନ୍ତେ ବନ୍ଧୁ।
ବ୍ୟବହାର କଲାପରେ ଫିଙ୍ଗି ଦେଉଛନ୍ତି। ସେ ସେ ରଖିଛି ଗୋଦାମ ଗୋଟେ କରିଥାନ୍ତି।
ଓଉ ପେଟି ଫେଟି ଆପଣ ଏଇ ଯୋଉ ବିକା ବିକି କର ଥାନ୍ତେ ବନ୍ଧୁ ଆଉ ବନ୍ଧୁ ଆଜ୍ଞା। ଆଉ ଆପଣ ତା ପାଇଁ ବନ୍ଧୁ ଆପଣଙ୍କର ଭିତ୍ତିଭୂମି ମାନେ ପାଇସାରିଲେଣି କୋଉଠି କଣ କରିବେ ତା ପାଇଁ ଏଟା ଠିକ୍ କଲେ ନା ଠିକ୍ କରିନା
ଆଜ୍ଞା ବନ୍ଧୁ ଆମ ବଜାରରେ ଗୋଟେ ଅଛି। ଜମି ଗୋଟେ ଅଛି ଜଣେ ଲୋକ ଗୋଟେ ଭାଇଙ୍କର ସେ ବନ୍ଧୁ କହିଛନ୍ତି ଗୋଟେ ଗୋ ଗୋଟେ ଗୁଣ୍ଠର ଦେବେ ବୋଲି ହେଣିଲ କି ବନ୍ଧୁ ତା ଭିତରେ ବି ମୁଁ ଲୋ ଲୋକ ବି ଠିକ୍ କରିଛି ଚାରି ପାଞ୍ଚ ଜଣ ଆମ ପାଖରେ ରହିବେ ବୋଲି ତାଙ୍କୁ ସିଏ ବି କହିଛନ୍ତି ଆମେ ବି ଯିବୁ ଗାଁ ଗାଁ ବୁଲିକି ଜିନିଷ ପତ୍ର ସବୁ ଯୋଉ ଜିନିଷ ସବୁ ଫିଙ୍ଗୁଛନ୍ତି ଲୋକ ତାଙ୍କୁ ସବୁ କହିବୁ ବୁଝିଲେ କି ଜିନିଷ କେହି ଫିଙ୍ଗିବନି ରଖିବ ଆମେ ସଂଗ୍ରହ କରି ତ ଆପଣଙ୍କ ପାଖରୁ ପଇସା ଦେଇ ନେଇକି ଆସିବୁ ବୋଲି।
ଆଜ୍ଞା ଦେ ଆଉ ବନ୍ଧୁ ମୁଁ ଆପଣ ଯେତିିକି କରୁଛନ୍ତି ତାକୁ ବନ୍ଧୁ ଚାରି ଭଗରେ ବିଭକ୍ତ କରିବେ ବନ୍ଧୁ ବୁଝିଲେ ନା। ଏଇ ଯୋଉ କାରଣ ଦେଖନ୍ତୁ ଆପଣଙ୍କୁ କହୁଛିୁ। ମୋ ଭଳିଆ ମୁଁ ତ ବନ୍ଧୁ ବଡ ବ୍ୟବସାୟୀ ଆପଣ ଜାଣିଥିବେ। କିନ୍ତୁ ଆପଣ ଯଦି ଛୋଟ ରୁ ଆରମ୍ଭ କରନ୍ତୁ ଚାରିଟି ତାର ରଖିବେ ଚାରି ପଟ ରଖିବେ କାରଣ ଦେଖ ଗୋଟେ କହୁଛି ବନ୍ଧୁ ଗୋଟେ ପଟେ କେବଳ ପ୍ଲାଷ୍ଟିକ ର ଜିନିଷ ପକେଇ ବନ୍ଧୁ ବୁଝିଲେ ପ୍ଲାଷ୍ଟିକ ଆପଣ ବୁଝିପାରୁଥେ ଯୋଉ ଜିନିଷ ମାଟିରେ ନ ମିଳେ ସେଇଭଳିଆ ଜିନିଷ ସବୁ ଗୋଟେ ପଟରେ ରଖିଲେ। ଆଉ ଗୋଟେ ଆଉ ଗୋଟେ ପଟରେ ଆମର ଯୋଉ ଲୁହା ଲୁହା ଜାତୀୟ ଜିନିଷ ମାନେ ଲୁହା ଯୋଉଥିରେ ବି ଥାଏ ଲୁହା ରଡ ଠୁ ଆରମ୍ଭ ଲୁହାରର ଯୋଉ ଜିନିଷ ହଁ ଆଜ୍ଞା ହଁଣ ସବୁବେ ଲାଗିବ। ଏସବୁ ଜିନିଷ ଗୋଟେ ପଟେ ରଖିଲେ ମତେ ବୁଝିଲେ ବିଭକ୍ତ କରିଦେଲେ ଆପଣଙ୍କୁ ସୁବିଧା ହବ ଯେତେବେଳେ ଆପଣ ଆମକୁ ବିକିବାକୁ ଆସିବେ ଆପଣଙ୍କୁ ଟିକେ ସୁବିଧା ହବ ବନ୍ଧୁ ବୁଝିଲେ।
ଆଜ୍ଞା।
ଆ ତାପରେ ବନ୍ଧୁ ଦେଖିବେ କଣ କରିବେ ତାପରେ କାଚ ଯୋଉ ଜାଣିଥିବେ କାଚ ବୋତଲ କାଚ ସବୁ ଜିନି ପଡେ ତାକୁ ଗୋଟେ ଅଲଗାର ବନ୍ଧୁ ରଖିବେ ବନ୍ଧୁ ଜାଣି
ଆଜ୍ଞା ଆଜ୍ଞା।
ଆ ଆଉ ଗୋଟେ ରହିଲା ଆଉ ଗୋଟେ ଯୋଉ ବନ୍ଧୁ ଜାଣିଥିବେ ଆପଣ ଯୋଉ ଆମ ପରିବହନ ଚାଳନାରେ ଯୋଉ ଯନ୍ତ୍ରପାତି ବ୍ୟବହାର କରାଯାଏ ତାକୁ ଅଲଗା ଜାଗାରେ ରଖିବେ କାରଣ ଉତ୍ରପାତି ମାନଙ୍କର ଉ ଉଚ୍ଚ ଦରରେ ବିକ୍ରି କରାଯାଇଥାଏ ବନ୍ଧୁ ବୁଝିପାରିଲେତ। ହଉ ତା ତା ସହିତ ବନ୍ଧୁ ଆପଣଙ୍କ ପାଖରେ ପି ଲୋକମାନଙ୍କର ଲୋକମାନେ ଆପଣଙ୍କ ପାଖରେ ଅଛନ୍ତି ନା ଲୋକମାନଙ୍କୁ ପୁଣି କଣ କରିବେ?
ବନ୍ଧୁ ନାଇଁ ବନ୍ଧୁ ଦୁ ଇତି ଲୋକ ଅଛନ୍ତି ସେ କହୁଛନ୍ତି ଯିବେ ବୋଲି ଗ୍ରାମ ଗ୍ରାମ ବୁଲେ ବୋଲିୁ ଜାଣିଲେ କି ଗାଁ ସୁ ଗାଁ ସବୁ ଗାଁ ପାଖ ଗାଁ ପାଖ ବୁଲିବା ବୁଲି କହିଛନ୍ତି ଆଉ ଆପଣଙ୍କ ଗାଁ ଆଡେ ଯଦି ଅ ଅଛନ୍ତି ଆପଣ ଗ୍ରାମ ଆଡେ କିଛି ଲୋକ ଯଦି ଅଛନ୍ତି କାମ କରିବା ପାଇଁ ଆମ ପାଖରେ ତ ଟିକେ ସହ ଆମ ଟିକେ କୁହନ୍ତୁ ଆମେ ତାଙ୍କ ସହିତ କଥା ହେଇକି ଆମ ଆମ ଆମ ଗୋଦାମକୁ ଡକେଇବୁ।
ବନ୍ଧୁ ଦେଖନ୍ତୁ ମୋ ପାଖରେ ତ ଏବେ ବାରଟି ଲୋକ କାମ କରୁଛନ୍ତି। ଆଉ ଦୁଇ ଦୁଇଟି ଲୋକ ମୋ ପାଖକୁ କହୁଥିଲେ କାମ କରିବାକୁ। କିନ୍ତୁ ବନ୍ଧୁ ଦେଖନ୍ତୁ ଯେତିକି ଆମେ ଅଧିକ ଲୋକଙ୍କୁ ରଖିଦବୁ ତାହେଲେ ବନ୍ଧୁ ଆମର ଆମର ବ୍ୟବସାୟ ହବ କିନ୍ତୁ ଯୋଉ ବେପାରୀ ମାନେ ଅ ତାଙ୍କର ଏତେ ବ୍ୟବସାୟ ହେଇପାରିବନି କାରଣ ଗୋଟେ ଗାଁକୁୁ ଯଦି ଦୁଇ ଜଣ ଗଲେ ବ୍ୟ-ବ୍ୟବସାୟ ହେଇପାରିବନି। ସେଥିପାଇଁ ଯୋଉ ଆଉ ଯୋଉ ଦୁଇଟି ଲୋକ ମୋ ପାଖରେ ବଞ୍ଚି ଯାଉଛନ୍ତି ଯେତିକି ହବ ମୁଁ ଆପଣ ଆପଣ ନମ୍ବରଟି ତାଙ୍କୁ ଦେଇଦେବି ଆପଣ ତାଙ୍କ ସହିତ ସିଧା ସଳଖ କଥା ହୋଇ କଣ କେତେ କଣ ପ- କୋଉ ରେଟ ରେ ଦେବେ ଲୁହା କୋଉ ରେଟ ରେ ଦେବେ ତାଙ୍କ ସାଙ୍ଗରେ କଥା ହୋଇପାରିବେ ମୂଲ୍ୟ ଧାରଣ କରିଦେବେ ମ-
ଆଜ୍ଞା ବନ୍ଧୁ ଆଜ୍ଞା
ତାପରେ ବନ୍ଧୁ ଆଉ ଗୋଟେ କଥା ଆପଣ ଯଦି ଏଇ ସବୁ କାମ କରିବାକୁ ଚାହୁଁଛନ୍ତି ତାହେଲେ ତ ଆପଣଙ୍କୁ ଆ-ଯୋଉ ମାନେ ଆପଣଙ୍କ ପାଖରେ ଯୋଉ ଦୁଇ ଜଣ ଇଏ ଦୁଇ ଜଣ ଚାରି ଜଣ ରହିଲେ ତାଙ୍କ ପାଇଁ ଖାଇବାର ଖାଇବାର ବ୍ୟବସ୍ଥା ତାଙ୍କ ର ପିବାର ବ୍ୟବସ୍ଥା ସେ ସବୁ କରିଛନ୍ତି ନା ତାକୁ କଣ କରିବେ ପୁଣି ବନ୍ଧୁ।
ବନ୍ଧୁ ରହିବା ତା-ପାଇଁ ତ ସୁବିଧା ଅଛି ଜାଣିଲେ କି ବନ୍ଧୁ ସେ ଯୋଉ କହୁଥିଲା ମୁଁ ଜାଗା ଦେବ ବୋଲି ତାଙ୍କ ଘରପାଖ-ଘର-ଘର ତାଙ୍କର ବି ଅଛି ଜାଗା ଅଛି ସିଏବି କହୁଥିଲେ ଯଦି ରହିବାକୁ ଲୋକ ଚାହିଁବେ ତାଲେ ମୋତେ ମୋ ସହିତ କଥା-କଥା କରାଇବ ମୁଁ ବି କଥା ହେଇକି ରଖେଇଦେବି ତାଙ୍କୁ ଆଉ ଖାଇବା ଯୋଉମାନେ ତ ରହିବେ ସେମାନେ ତ ନିଜ ହାତରୁ ଖାଇବେ ନା
ତାହେଲେ ବନ୍ଧୁ ଆଉ ଗୋଟେ କଥା ଶୁଣନ୍ତୁ ଆପଣ ବନ୍ଧୁ ଅଳ୍ପ ଅଳ୍ପ କରିକି କିଛି ବିକିବେନି, ବନ୍ଧୁ ବୁଝିଲେ ନା
ଆଜ୍ଞା
ଆପଣ କଣ କରିବେ ଧର ଆମର ଯୋଉ ପଟି ପଟି ହଁ ବନ୍ଧୁ ଅ ଟିର ଗୋଟେ ମାନେ ଅଲଗା ଏଇ ଯୋଉ କାଗଜ ଯୋଉ ବନ୍ଧୁ କହୁଛନ୍ତି। ଖାତା ବହି କାଗଜ ତାକୁ ଅଲଗା ବେ- ଯେତେବେଳେ ଏଇ ସବୁ ଜିନିଷ ଆସେ ବନ୍ଧୁ ଆକୁ କେବେ ଅଳ୍ପ ଅଳ୍ପ କେବେ କେବେ ବିକିବେନି। ବନ୍ଧୁଆକୁ ଏକାଥରେ ବହୁତ ବଡ କ୍ଵା-ବଡ ଯେତେବେଳେ ହେଇଯିବ ମାନେ ଅଧିକ ହେଇଯିବ ଆପଣଙ୍କ ଯୋଉ ଯୋଉ ଗ- ରଖୁଛନ୍ତି ସେ ଘରେ ଜେଗା ହବନି ତାପରେ ବନ୍ଧୁ କଣ କରିବେ ନା ଗାଡି ଡାକେଇକି ତାକୁ ନେଇକି ଯିବେ ଆଉ ଅଲଗା ଜାଗାରେ ବିକିବେ ଆଉ ଏଠୁ ବନ୍ଧୁ ଆପଣ ଅଳ୍ପ ଅଳ୍ପ କରି ବିକିବେ ଆପଣଙ୍କର ଏତେ ଲାଭ ବନ୍ଧୁଏ ପାଇବେନି ବନ୍ଧୁ ବୁଝିଲେ
ଆଜ୍ଞା
ତାପରେ ବନ୍ଧୁ ଆପଣଙ୍କୁ ଆଉ ଗୋଟେ କଥା ବନ୍ଧୁ କହୁଛି ଏ ଏଇ ଯୋଉ କାମରେ ବନ୍ଧୁ ଟିଏ ଲୋ ଲୋକ ମାନେ ଟିକେ ମାନେ କୁହନ୍ତି ଯେ ଏ ଏଇ ଯୋଉ ବ୍ୟବସାୟ ଟା ଏତେ ଭଲ ନୁହଁ ଆ ଆପଣଙ୍କୁ ସମାଜରେ ବି କିଛି କଥା ଲୋକଙ୍କର ଶୁଣିବାକୁ ପଡିବ ଆପଣ ଲୋକଙ୍କ କଥାକୁ ଶୁଣିକି ଧାର୍ଯ୍ୟ କରିପାରିବେ ମାନେ ରହିପାରିବେ ତ ତାଙ୍କ କଥାକୁ ନହେଲେ ଅଧା ବାଟ କରିଦେଇଥିବେ ତାପରେ କହିବେ ନା ମୁଁ କରିବି
ନାଇଁ ନାଇଁ ବନ୍ଧୁ ଆମେ କରିବୁ
ତାହେଲେ ବନ୍ଧୁ ତାହେଲେ ତ ନିଶ୍ଚିନ୍ତ ଆପଣଙ୍କୁ କିଛି କହିବାକୁ ଆପଣ ଆରାମରେ କରିଦେବେ କଣ କହୁଛନ୍ତି କୁହନ୍ତୁ ଆଉ ଆପଣଙ୍କ କଣ? ପ୍ରଶ୍ନ ଅଛି ମତେ କୁହନ୍ତୁ ନହଲେ ଆ-ମୁଁ ଆଉ ଗୋଟେ ବନ୍ଧୁ ଆପଣଙ୍କୁ ପଚାରୁଛି ଆପଣ କେତେ ଟଙ୍କା- କେତେ ରଖିଛନ୍ତି ଆପଣଙ୍କ ପାଖରେ ଆର୍ଥିକ ପଇସା କେତେ କଣ ଆପଣଙ୍କ ପାଖରେ ଅଛି?
ବନ୍ଧୁ ସିଏ ତ କହିଛନ୍ତି ଜାଗା ଆଉ-ଜାଗା ପାଇଁ ବନ୍ଧୁ ସେ ମାସକୁ ଆଠ ରୁ ଦଶ ଛ ହଜାର ଟଙ୍କା ନେବେ ଜାଣିଲେ କି ବନ୍ଧୁ ଆଉ ବନ୍ଧୁ
ଆଉ ବିଦ୍ୟୁତ ବିଦ୍ୟୁ-ଆଜ୍ଞା ବିଦ୍ୟୁତ ର କେ- ଏତେ କଣ ବିଦ୍ୟୁତ ସେତି ସବୁବେଳ ପାଇଁ ରହିବ। ତାର କେତେ କଣ ହ ଆ ବିଦ୍ୟୁତ ନହ ରହିଲେ ବନ୍ଧୁ କେମିତି ହବ ଲୋକ ଯୋଉ ଆପଣ ରଖିବେ ଯୋଉ କଟେଇ ମାନେ ଆମର ଯୋଉ ଯୋଉଟା ସବୁ ମି- -ରହିଥିବ ତାକୁ ଅଲଗା ଅଲଗା କରିବା ପାଇଁ ବିଦ୍ୟୁତ ତ ନ ରହିଲେ ଆପଣ କେମିତି କାମ କରିବେ
ଆଜ୍ଞା ବନ୍ଧୁ
ସେବା ପାଇଁ ପୁଣି କଣ ତା ପାଇଁ ପୁଣି ସିଏ ତ କିଛି ଅର୍ଗସର ପଇସା ଦେବାକୁ ପଡିବ ଆଗ ମାନେ ଆଗୁ- ହାତରୁ କିଛି ପଇସା ଦେବାକୁ ପଡିବ।
ଆଜ୍ଞା ବନ୍ଧୁ ସେଇ ବ୍ୟବସ୍ଥା ବି ବନ୍ଧୁ କରିଚି ଆମର ପାଖରେ ପପୁ ନନାଙ୍କ ଦୋକାନ ଅଛି ତାଙ୍କ ସହିତ ମୁଁ କଥା ହେଇଥିଲି ଜାଣିଲେ ବନ୍ଧୁ।
ଆ-ଆଜ୍ଞା।
ସେ ବନ୍ଧୁ ବି କହିଥିଲେ ଆମକୁ ସହଯୋଗ କରିବେ ବୋଲି।
ଆଜ୍ଞା ତାହେଲେ ଆପଣଙ୍କୁ ଇଲେ ଇ ବିଦ୍ୟୁତ ର ବି ସାହାଯ୍ୟ ଆପଣଙ୍କ ପାଖରେ ଅଛି।
ଆଜ୍ଞା ଆଜ୍ଞା ବନ୍ଧୁ ସହଯୋଗ ଅଛି।
ଆଉ ତାହେଲେ ଯଦି ବନ୍ଧୁ ଯଦି ବିଦ୍ୟୁତର ବି ସାହାଯ ଅଛି ତାହେଲେ ଆଉ ଲୋକମାନଙ୍କ ପାଇଁ ଖାଇବାରେ ବି ଆପଣ କୋହୁଚନ୍ତି ଅଛି ଘର ବି ଆପଣଙ୍କ ପାଖରେ ଅଛି ବନ୍ଧୁ ଆଖି ବନ୍ଦ କରିକି କାମ ଟିକେ ଆରମ୍ଭ କରନ୍ତୁ। କେବେ ଆରମ୍ଭ କରିବେ ଭାବିଚନ୍ତି?
ବନ୍ଧୁ ଏଇ ଆଠ ଦଶ ଦିନ ଭିତରେ ଆରମ୍ଭ କରିବୁ ବୋଲି ଭାବିଚୁ କିନ୍ତୁ ମୋ କଥା ହୋଉଚି ଉଁ ଆଜ୍ଞା ଆଜ୍ଞା ବନ୍ଧୁ ଭାବୁଚି।
ମୁଁ ଆପଣଙ୍କୁ ଗୋଟେ ଭଲ ସୁ କଥା ଟେ କୋହୁଚି। ରଥଯାତ୍ରା ଦିନ ବନ୍ଧୁ ଆରମ୍ଭ କରନ୍ତୁ। କଣ କୋହୁଚନ୍ତି କୁହନ୍ତୁ ରଥଯାତ୍ରା ତ ଆଉ ଆଠ ଦଶ ଦିନିରେ ତ ରଥଯାତ୍ରା ଆରମ୍ଭ ହବ ଆପଣ ସେତିକି ବେଳେ ସେଇଠି ସମୟରେ କରନ୍ତୁ ଭଲ ଦିନ ଶୁଭ ଦିନ ବି ରହିଚି ନା କଣ କୋହୁ
ଆଜ୍ଞା ବନ୍ଧୁ ଠିକ ଆପଣଙ୍କ କଥାରେ ମୁଁ ସହମତ।
ଓ ହୋଉ ତାହଲେ ବନ୍ଧୁ ନି ଶ୍ଚିନ୍ତ ଆପଣ ଏଇ ଯୋଉ ନିଷ୍ପତିଟି ନେଇଚନ୍ତି ବନ୍ଧୁ ଏଟା ଆପଣ କାହାଠୁ ଆପଣ ମାନେ ଏଇ ଯୋଉ ବିଷୟ ଜାଣିଲେ କେମିତି ମାନେ ଏଇ ଯୋଉ ଆମ ଏଇ ପ୍ଲାଷ୍ଟିକ ଯୋଉ ବର୍ଜ୍ୟବସ୍ତୁ ଜିନିଷ ଗୁଡାକୁ ଆପଣ ଏମିତି ସଂଗ୍ରହ କରିକି ବିକିବେ କେତେ ଭଲ କାମ କରିବେ। କଣ ମାନେ କୋଉ ଆଜ୍ଞା।
ବନ୍ଧୁ ମୋର ଜଣେ ସାଙ୍ଗ ଜାଣିଲେ କି ସିଏ ସାଙ୍ଗ ଜଣେ ସିଏ ଆମର ରହିଚନ୍ତି ଆମର ରହିଚନ୍ତି କଟକ କାଠଯୋଡିପୁର ପାଖରେ ସେ ବନ୍ଧୁ ମୁଁ ଯାଇଥିଲି ଥରେ କାମ ଥିଲା ସେଇ ସେ ସେପଟ ସାଇଟି କଟକ କୁ ଆଉ ସେପଟେ ସେ ବନ୍ଧୁ ଦେ ଖାଇଲେ ମତେ କହିଲେ ଏମତି ଏମତି ବ୍ୟବସ୍ଥା ମୁଁ କରୁଚି ମୁଁ କହିଲି ବନ୍ଧୁ ମୁଁ ବି ଟିକେ ହଇରାଣ ହୋଉଚି ଆପଣ କେମତି କଣ ମତେ ଟିକେ ସହ ଯୋଗ କରନ୍ତୁ କେମିତି କଣ ବୁଦ୍ଧି ଦିଅନ୍ତୁ। ମୁଁ କରିବି ସେ କହିଲ ବନ୍ଧୁ କିଛି ନାହିଁ ଆପଣ ଦେଖନ୍ତୁ ଆପଣ ବଜାର ପାଖରେ ଯଦି ଅଛି ସୁବିଧା କିଛି ତାହେଲେ କିଛିଟା ଦେଖନ୍ତୁ କିଛିଟା ଲୋକ ବି ର ରଖନ୍ତୁ ବିଦ୍ୟୁତ ସୁବିଧା ଅଛି ଯଦି କର ତାହେଲେ ସୁବିଧା ହବ। ଆପଣ କରିପାରିବେ ସଫଳ ହେଇପାରିବେ। ଆଉ ବନ୍ଧୁ ଆପଣ ତ ଏଇ ବୁଦ୍ଧି ସବୁ ଦେଲେ ଜାଣିଲେ କି ଆଉ ବନ୍ଧୁ ଦେଲେ ମୁଁ ତ ଭାବିଚି ରଥଯାତ୍ରା ଆପଣ କହିଲେ କହିଲେଣି ମୁଁ ସହମତ ହେଇ କରିବି ସେଇଦିନ ଆଉ ବନ୍ଧୁ ମୁଁ ରଖୁ
ଆଜ୍ଞା ଶୁଣନ୍ତୁ ରଖିବା ପୂର୍ବରୁ ମୁଁ ଆପଣଙ୍କୁ ଖାଲି କୋହୁଚି ଗୋଟେ କଥା ମନେ ରଖନ୍ତୁ। ପଛଘୁଞ୍ଚା ଦେବେନି ଯେତିକି ଭାବିଚନ୍ତି ମନ ଭିତରେ କରିବାର ଅଛି ଆପଣ ଅ କୌଣ ସି ଚିନ୍ତା କରନ୍ତୁନି ଆପଣ ଚାଲନ୍ତୁ ଆମେ ଆପଣଙ୍କ ପଛରେ ଅଛୁ ବନ୍ଧୁ।
ଆଜ୍ଞା ବନ୍ଧୁ।
କିଛି ବି ଦରକାର ହେଲେ ଫୋନ କରିବେ ହ ବନ୍ଧୁ।